ହ୍ୟାଲୋ।
ହଁ ହ୍ୟାଲୋ।
ହଁ ସେଇଠି ଟିକେ ରୋଷେଇ କରୁଥିଲି ଆଉ। ତମେ
ହଁ ମୁଁ ରୋଷେଇ କରିନି କରିବି ଏଇନେ ଆଉ।
କଣ କରିବ ରୋଷେଇ?
ରୋଷେଇ କରିବି ରୁଟି କରିବି ଆଉ ସୋୟାବିନ୍ ଆଳୁ ତରକାରୀ କରିବି। ଆପଣ କଣ କରୁଛନ୍ତି?
ମୁଁ ଏଇନା ସେ ରୁଟି କରିଛି ଆଉ ଭଜା ରୁଟି ସରଲାଣି ଭଜା ଟିକେ ଭାଜିବି ଆଉ। ରୁଟି ଏଇ ଆଳୁ ଝୁଡୁଙ୍ଗ ଭଜା ଟିକେ ଭାଜିବି ଆଉ।
ହଁ ହଁ।
ହୁଁ ହୁଁ ସେ ଶଶୁର ଖାଆନ୍ତି ତ ଆଉ ସେଥିପାଇଁ ରୁଟି ଟିକେ ଭଜା କରାହବ ଆଉ। ଆଉ ରଜ କେମିତି ପାଳନ କଲେ?
ହଁ ରଜ ପାଳନ କଲି ଆଉ ବୁଲାବୁଲି ଗାଁ କୁ ଯାଇଥିଲୁ ବୁଲାବୁଲି କଲୁ। ଆଉ ଆସିଲୁ ଆଉ।
ଆଉ ଘରେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବାପା ନାହାନ୍ତି ବୋଉ ମୋର ଗୋଟେ ଭାଇ ଭଉଣୀ। ତିନି ଜଣ ଅଛନ୍ତି ଶାଶୁହରେ ଶାଶୁ ଶ୍ୱଶୁର। ଯାହା ଦେଢଶୁର ଅଛନ୍ତି ତାଙ୍କର ଦିଟା ଛୁଆ। ଆଉ ଆମେ ହଁ ନାଇଁ ନାଇଁ। ମୁଁ ବାହାରେ ରହୁଚି ଭୁବନେଶ୍ୱରେ ରହୁଚି।
ତମେ ଏକୁଟିଏ ନା ହଜବେଣ୍ତ ତମେ ଛୁଆ?
ହଁ ହଁ ଯୋଉ ସ୍ଵାମୀ ମୁଁ ପୁଅ ତିନି ଜଣ ଯାକ।
କକଣ ସସର୍ଭିଶ କରିଚନ୍ତି କି ନା ନା ଏମିତି ପାର୍କ ଆସିଚି।
ନାଇଁ ମ ଦୋକାନ ଆମର। ମୋବାଇଲ ସଜ ହୋଉଚି ଆଉ।
ଓ କହ। ଆଉ ମୁଁ ତ ଏ ଶାଶୁଘରେ ହଜବେଣ୍ଡ ଅଛନ୍ତି ବାହାରେ। ବୋଉମୋ ଶାଶୁ ଶଶୁର ଆଉ ମୋ ପୁଅ।
ଆଚ୍ଛା ଆଉ କଣ ରୋଷେଇ କରିଥିଲ ସକାଳେ?
ତତେ ହେଇଥିଲା ମଟନ ହେଇଥିଲା। ଆଉ ଭାତ ଡାଲି ପାମ୍ପଡ ହେଇଥିଲା। ହଁ ଏବେ ତ ମୁଁ ନଥିଲି ଘରେ ନା। ବାପ ଘରକୁ ଟିକିଏ ଯାଇଥିଲି ଏବେ ଆସିଛି ଶାଶୁଘରକୁ। ମୋ ଶାଶୁଘରୁ ତ ମୁଁ ଯୋଉଦିନ ଆସନ୍ତି ଆମ ପଟେ ଅଛି ଖାଆନ୍ତିନି ଶାଶୁଘରେ। ହେଲାଗେ ଖାଲି ଯା ରୋଷେଇ ହବ ସିଏ ଶାଶୁ ଶ୍ୱଶୁର ଆଉ ପୁଅ ଖାଇବେ ମୁଁ ମୁଁ ଆ ଆଣିଚି ଦହିବରା ଖାଇବି ଆଉ।
ଆଚ୍ଛା।
ହ
ଆଉ କଣ? ରୋଜକୁ କୁଆଡେ ବୁଲାବୁଲି କଲେ?
ରଜକୁ ଯାଇଥିଲି ବାପଘରକୁ ଯାଇଥିଲି। ବହୁତ୍ ଗରମରେ କୁଆଡେ ବୁଲି ପାଇଲିିନି। ଖାଲି ଘରେ ବସିଲୁ। ଆମର ସେଇଠି ଟିକିଏ ଫେମସ ବରୁଣେଇ ଅଛନ୍ତି ଜାଣିଥିବେ। ଜଟଣୀରେ ବରୁଣେଇ। ଅଛି। ଟିକିଏ ବୁଲାବୁଲି କରିବା ଯାଇଥିଲୁ। ତାପରେ ଟିକିଏ ପାଗ ଦେଲା ପରେ ପୁରୀ ଫୁରୀ ଟିକିଏ ବୁଲିକି ଆସି ଯୋ। ହଁ ଯୋଉ ପାଗ ଗରମ ହେଇଥିଲା ଯୋଉ ଗରମ ପଡିଥିଲା। କୁଆଡେ ବୁଲି ହେଲାନି ଜୀବନ ଛାଡି ଯାଉଥିଲା। ଆଉ ଘରୁ ଏସିରୁୁ ବାହାରିବାକୁ ଇଚ୍ଛା ହୋଉନଥିଲା। ଉଁ ହୁଁ ବହୁତ୍। ଏତେ ଜୋରେ ଗରମ ହୋଉଥିଲା ତାକୁ ରଜ ପରେ ଟିକିଏ ପାଗ ଗଲା ପରେ ଟିକିଏ ବାହାରକୁ ଯାଇଥିଲୁ। ପୁରୀ ଫୁରି ବୁଲିକି ଆସିଲୁ। ମନ୍ଦିର ତ ଯିବୁନୁ ଆମର ଜେଜେ ମରିଯାଇଚନ୍ତି ଜେଜେେଶଶୁର। ଉ ଖାଲି ସମୁଦ୍ରରେ ତିନି ଘଣ୍ଟା ବୁଡି ବୁଡିକା ଆସିଲୁ ଆଉ। ଜଗନ୍ନା ହଁ ନାଇଁ ଜଗନ୍ନାଥଙ୍କ ପାଖକୁ ଯିବୁନୁ ନା। ଆମର ଯୋଉ ଜେଜେ ଶଶୁର ନିଜର ମରିଛନ୍ତି ଏବେ। ଆଉ ଯାଇକି ସମୁଦ୍ରରେ ତିନି ଘଣ୍ଟା ବୁଡି ବୁଡିକା ସେଇଟା ଗୋଟେ ମଜା। ଆମେ ଛୁଆବେେଳେ ବି ରହୁଥିଲୁ ନାପୁରୀରେ ତାରେ ଆମେ ଜାଣିଛୁ ସମୁଦ୍ରରେ କେମିତି ବୁଡନ୍ତି। କୋଉଠି ବୁଡନ୍ତି? ଆଉ ଏଥିପାଇଁ ଆମେ ବୁଡୁଥିଲୁ। ଆଉ ବାହାର ଲୋକ ଟିକିଏ ଭୟ କରିବେ ଯେହେତୁ ଆମେ ଛୁଆ ବେଳୁ ପ୍ରାୟ ସମୁଦ୍ରରେଖେଳି ବୁଡି ବୁଡି ଆସିବୁ। ଅଭ୍ୟାସ ଅଛି ଏବେ ଗଲୁ ବୁଡି ବୁଡିକି ଆସିବୁ।
ଆଉ ତମ କଥା କଣ କୁହ?
ହଁ ମୁଁ ଆମର ଆମ ନୟାଗଡ ନୟାଗଡ ଜିଲ୍ଲା ଭିତରେ ଆମେ ଯାଇଥିଲୁ ଯୋଉ ବୁଲିବାକୁ ଫାକ ତେଡ୍ ରାମ ମନ୍ଦିର ଆଉ
ନୟାଗଡ?
ବାପ ଘର ଶାଶୁ ଘର ଦିଟା ଆକ ନୟାଗଡ଼ ଜିଲ୍ଲାରେ ଅଲଗା ଗାଁ ଆଉ। ଆ ଫତଗଡ ରାମ ମନ୍ଦିର ଜଗନ୍ନାଥ ମନ୍ଦିର ଯୋଉ କଣ୍ଟିଲ ନୀଳ ମାଧବ ଆଉ ଯୋଉ ବୈଷ୍ଣବୀ ଦେବୀ ନୂଆ ହେଇଛନ୍ତି ମା ହେଇଛନ୍ତି ନୁ ନୂଆ ମନ୍ଦିର ଗୋଟେ ହେଇଛି ସେଇଠିକି ଦକ୍ଷିଣ କାଳୀ ମନ୍ଦିର ନାୟଗଡରେ ହଁ। ପାର୍କ। ସବୁଆୁଡୁ ବୁଲାବୁଲି କରିକ ଆସିଥିଲୁ ଆ ଯାଇଥିଲୁ ଦଶ ଦିନ କାଳେ ରହିଲେ ତ ଦଶ ଦିନ ବୁଲାବୁଲି କରିକି ଆଇଛି।
ଏବେ ପୁଅ କୋଉ କ୍ଲାସ ରେ ପଡୁଛି।
ଫୁଅ ଫୋର୍ ରେ ପଡୁଛି ଚତୁଥ କ୍ଲାସ୍ ରେ।
କୋଉଠି କୋଉ ସରସ୍ଵତୀ ଶିଶୁ ମନ୍ଦିର ନା ଇଂଲିଶ ମିଡିଅମ୍?
ନାଇଁ ନାଇଁ ସରସ୍ଵତୀ ଶିଶୁ ମନ୍ଦିର।
କୋଉଡି ପଟିଆ?
ନାଇ ଖଣ୍ଡଗିରି।
ଓହୋ ମୋର ଏଇଠି ପୁଅ ପଡୁଛି ନୀଳାଦ୍ରି ଶିଶୁ ମନ୍ଦିର ନୀଳାଦ୍ରି ବିହାରେ ଯୋଉ ଜାଣିଥିବେ। ଶିଶୁ ମନ୍ଦିର।
ଜଟଣୀ।
ନା ନା ନୀଳଦ୍ରୀ ବିହାର କଣ ଜଟଣୀ ଅଛି। ନୀଳ ଚକ୍ର ଜଟଣୀ ଅଛି ବିହାର ଭୁବନେଶରରେ ମୁଁ ଭୁବନେଶରରେ ରହୁଛି ନା।
ହଁ ହଁ ଭୁବନେଶ୍ୱର ଆପଣ ରହୁଛନ୍ତି।
ହଁ ମୁଁ ଜଟଣୀ ମୋ ବାପା ଘର କିନ୍ତୁ ଆଚୁଆଲି ଶାଶୁ ଘର ହଉଛି ଭୁବନେଶ୍ୱର ଶଶୁର ଗାଁ ସେ ତ ବାହାରେ ଯାଉଛି କଟକ ରେ କଟକ ଜିଲ୍ଲାରେ ଯାଉଛି। ଆଉ କେବେ ଭୁବନେଶ୍ଵର ଅଛୁ ଆଉ ଯେହେତୁ। ର ଏଇଠି ସର୍ଭିସ୍ କରିଥିଲେ ହଜବେଣ୍ଡ ବି କରିଥିଲେ ଘର ଫର କରିକି ଏଠି ଅଛି ଆଉ।
ଓହୋ।
ଆଉ ତମେ?
ହଁ ଆମର ଭଡା ଘର ଭୁବନେଶ୍ୱର ରେ। ହ ଗାଁରୁଆ ଦୋକାନ ଦେଇଛୁ ତ ଅଛୁ ଆଉ।
ହଁ ଆଉ ରାତିରେ କଣ ମାନେ ସୋଆବିନ ବଡି ଆଳୁ ରୁଟି ସବୁ ଖାଇବ। ଆଉ ତମ କଣ ଆଉ ରୋଷେଇ କରିବା କଣ ଭଲ ଲାଗେ? କୋଉ ଆଇଟମ୍ ଟା ବେଶୀ ଭଲ ଲାଗେ କରିବାକୁ।
ଯୋ ଉପରେ ଭଲ ଲାଗେ ମାଛ ମାଂସ ଅଣ୍ଡା।
କୋଉ ଡିସ୍ ଟା ବେଶୀ ଭଲ ଲାଗେ ତମକୁ କରିବାକୁ।
ମତେ ଭଲ ଲାଗେ ହଁ କଙ୍କଡ଼ା ଜାଣିଛି।
କେମିତି ହୁଏ ଟିକେ କହିଲ?
କଙ୍କଡା ଟା ସେମିତି ମାନେ କଙ୍କଡା ଫାଷ୍ଟ ଯଦି ସେମାନେ ଇଏ କରି ଛଡେଇକି ଆଣିଥିବେ ଆଣିଥିବେ ନ ନାଇଁ ଘରେ ଗରମ ପାଣି ଟିକେ କରିଦେଇକି ତାକୁ ଛଡେଇବେ କଙ୍କଡ଼ାଟାକୁ ଛଡେଇ ସାରିଲା ପରେ ଭଲରେ ଧୋଇ ସାରିଲା ପରେ ତା ଭାଜିଦେବେ।
ହଁ।
ଭାଜିକି ରଖିଦେଇଥିବେ ତାପରେ ଗୋଟା ମସଲା ଯେମିତି ଡାଲଚିନି ଲବଙ୍ଗ ଗୁଜୁରାତି ତେଜପତ୍ର ସବୁ ଯୋଉ ପ୍ୟାକେଟ ମସଲା ଆସୁଛି ଗୋଟା ମସଲା।
ହଁ ଗୋଟେ ମସଲା ହଁ।
ହଁ ଗୋଟେ ମସଲା ଫୁଟେଇକି ତାପରେ ଅଦା ରସୁଣ ଫାଷ୍ଟ ପିଆଜ ପକେଇବା ପିଆଜ ଟିକେ ନାଲି ହେଇଗଲେ ଅଦା ରସୁଣ ପେଷ୍ଟ ରଖିଥିବ ଅଦା ରସୁଣ ପେଷ୍ଟ କରି ପକେଇବା।
ହଁ କଙ୍କ କଙ୍କଡ଼ାର ଯୋଉ ଗୋଡ ଫୋଡ କେମିତି ଭାଙ୍ଗିବେ? ତାକୁ ଡାଇରେକ୍ଟ ଭାଙ୍ଗିଦେବେ?
ହଁ ଡାଇରେକ୍ଟ କଞ୍ଚାରେ ଭାଙ୍ଗିଦବ।
କିଛି କାମୁଡା କାମୁଡି କରିବନି?
ନା ତାକୁ କଣ ଯୋଉ ମଲା କଙ୍କଡ଼ା ଆଣିବା ଆଉ ଜିଲଲା କଙ୍କଡ଼ା ଯଦି ଆଣି ତାକୁ ଗରମ ପାଣିରେ ପ୍ରଥମେ ଫୁଟେଇଦେବେ ପ୍ ପକେଇଦବେ ସେ ମରିଯିବେ। ଆଉ ତାପରେ ତାକୁ ଭାଜିକି ରଖିଦେଇଥିବେ କଙ୍କଡ଼ା ଟାକୁ। ଭାଜି ସାରିଲା ପରେ ମସଲାଟା ଯେମିତି କସାଉଛେ ଏ ମାଛ ମାଂସ ପାଇଁ ଯେମିତି ମସଲା କରୁଛେ ସେମିତି ମସଲା କରିବା ତାପରେ କଙ୍କଡ଼ା ଟାକୁ ଛାଡିବା। ତା ପରେ କଙ୍କଡା ଆଳୁ ଟିକେ କଷେଇ ସାରିଲା ପରେ ଏ ଗରମ ପାଣି ଟିକିଏ କରି ରଖିଥିବା ଦବା ଆଉ କଣ। ଦଶ ପନ୍ଦର ମିନିଟ୍ ଫୁଟିବାକୁ ଛାଡିଦବା ଫୁଟି ସାରିଲା ପରେ ତାକୁ ଓହ୍ଲେଇକି ଧନଆ ପ ପତ୍ର ହଉ ଆଉ ଏ ଯୋଉ ଗରମ ମସଲା ଟିକେ ପକେଇ ଦେଇକି ଦଶ ପନ୍ଦର ମିନିଟ ତାକୁ ରଖିଦବା ସାଙ୍ଗେ ସାଙ୍ଗେ ସେ ତା କଲରଟା ଟି ଟାସିଲା ପର୍ଯ୍ୟନ୍ତ।
ହା।
ଆସି ସାରିଲା ପରେ ଖାଇବେ ଆଉ କଙ୍କଡା ଝୋଳଟା ହିଁ ଟେଷ୍ଟ କଙ୍କଡା ଠୁ।
ହଁ କଙ୍କଡା ର ବେଶୀ ଆକ୍ଚୁଲି କଙ୍କଡାର ବେଶୀ ଭଲ ଲାଗେ ତା ଇଟଟା ନାକି? ତା ଇଟଟା ବହୁତ ଟେଷ୍ଟ ଲାଗେ। ମୁଁ ଖାଇଛି ଯେ ମୋ ମା କରନ୍ତି ମୁଁ କେବେ ନିଜେ ବନେଇନି ତ। ମୁଁ ଜାଣିନି ତାପରେ ମୋ ଶାଶୁୁର ବି ଜମା ଜାଣନ୍ତିି ସେ କୁଙ୍କୁଡ଼ା କୁଙ୍କୁଡା ରୋଷେଇ। ସେ ଖା ତାଙ୍କୁ ଭଲ ଲାଗେନି ସେଥିପାଇଁ ମୁଁ କହିଲି ତମଠୁ ବୁଝିବା ବୁଝିକି କେତେବେଳେ ଟ୍ରାଏ କରିବି କରିବାକୁ। ହଉ ତମଠୁ ଏଥର ବୁଝିଲି ଜାଣିକି କରିବା ଆଉ କେମତି ଲାଗୁଛି ଟିକିଏ ଟେଷ୍ଟ କରିବା ଆଉ। ହଁ ଆଉ ପିଠା ଉପରେ କଣ ଭଲ ଲାଗେ କରିବାକୁ?
ଆ ପିଠା ଉପରେ ତ ସେମିତି ଚକୁଳି ଇଟଲି ଆଉ ଯୋଉ ମଣ୍ଡା ପିଠା କାକରା ପିଠା। ପର୍ବବାଣିରେ ଆମେ ଗଲେ ଘରେ ସମସ୍ତେ ମିଶିକି କରୁ ଏଇଠି ମୁଁ ଭୋଶ୍ଵର୍ ରେ ଏକୁଟିଆ ରହୁଛି ବୋଲି କରିନି ମୁଁ କେତବେଳେ?
ମାନେ କଣ ଗୋଟେ ଝିଅ ନା ଭାଇ ଭଉଣୀ ଅଛନ୍ତି?
ନାଇଁ ଭାଇ ଭଉଣୀ ଅଛନ୍ତି ନା ମୁଁ ବଡ ମୋ ତଳେ ପୁଅ ତା ତଳେ ଝିଅ। ଛୋଟ ଭାଇ ଭଉଣୀ ଅଛନ୍ତି ମୋର।
ଓହୋ ତମେ ବୋଧେ ଜଲ୍ଦି ମ୍ୟାରେଜ କରିଯାଇଛ ନା କଣ?
ହଁ ଜଲଦି ବୋଲେ ସତର ଉନିଶି ଆଉ।
ଏତେ କମ ବୟସ ରେ ବାହା ହେଇ ଯାଇଛ ଅଠର ଉଣଶ ରେ?
ହା ହା ହଁ।
ତା ମାନେ ତମକୁ ଆକ୍ଚୁଆଲି ତିରିଶ ହେଲା ବେଳକୁ ତମ ପୁଅ ତମ ସାଙ୍ଗ ହେଇଯାଇଥିବ। ହଁ ହଁ। କାଇ ଆମେ ମୁଁ ବାହା ହେଇଛି ଏଠି ଚବିଶ ବର୍ଷରେ ତମେ ତ ବହୁତ କମ ବୟସରେ ବାହା ହେଇଛ? ତେଣୁକରି ଉଁ ତମକୁ ଯେତେବେଳେ ତିରିଶି ହେଲା ଆଳକୁ ତମ ପୁଅ ଆଚୁଆଲି ତମ ସାଙ୍ଗ ହେଇଯାଇଥିବ ନାକି? ଆ ହା ହା ହା। ସେଇଆ ତ ମୁଁ ସେଥିପାଇଁ ତ ଫଟକିନା କହିଲି ନା, କି ଯାହା ହଉ ତମେ ବହୁତ କକମ୍ ବୟସରେ ବାହା ହେଇଛ ତମ ପୁଅ ତମ ସାଙ୍ଗ ହେଇଯିବ?
ସାଙ୍ଗ ହେଇଯିବ।
ଭଲ କମ ବୟସ ରେ ବାହାହେଲେ ତାର ହଉଛି ଏତିକି ତାର ପ୍ଲସ ପଏଣ୍ଟ ହଉଛି ତମ ବୟସ ହେଲାରୁ ତମ ପିଲା ତମ ସାଙ୍ଗରେ ଲାଗି ଯାଇଥିବେ।
ପଛରେ।
ହଁ ମାନେ ପଛରେ ମାନେ ଲାଗି ଯାଇଥିବେ ପାଖୁକୁ ଆଉ ମାନେ ଭାଇ ଭଉଣୀ ଭଳିଆ ଦେଖ ଯିବୁ ଆଉ ଆମ ମାନେ କଣ ମତେ ହେଠି ଥାଟି ଫୋର ହେଲା ବେଳକୁ ମୋ ପୁଅ ହେଇଡି ଛୋଟଟେ ହେଇଛି। କମ ବୟସ ଛୁଆଡା ହେଇଯାଇ ଗୋଟେ।
ହଁ ହଁ। ସମସ୍ତଙ୍କର ଯେତେବେଳେ ଯାର ବା ବାହାଘର ବୟସ ମାନେ ଥିବ ହବାର ହବ ତାକୁ କେହି ରଖିପାରିବେନି।
ହଁ ବିଷ୍ଣୁ ଆଖି ବି ବିଷ୍ଣୁ ଆ ହଁ ଆକଚୁଆଲି ଆମର କଣ ତିନି ଭଉଣୀ ନା ଆ ମୋ ଦି ଭଉଣି ବହୁତ ଜଲଦି ବାହାହେଇଗଲେ ଜଣେ ବାଇସି ବର୍ଷରେ ଜଣେ ତେଇସି ବର୍ଷରେ ବାହା ହେଇଗଲେ ଏକା ସାଙ୍ଗେରେ ଆଃ ହଁ ମୋ ଭାଇ ପରେ ମୁଁ। ସେମାନେ ସିନା ଜଲ୍ଦି ବାହା ହେଇଗଲେ ମୁଁ ଟିକେ ଚବିଶ ବର୍ଷ ସେମାନେ ବାଇଶି ତେଇଶି ରେ ବାହାରିଲେ ମୁଁ ହିଁ ଏକମାତ୍ର ଚବିଶ ରେ ବାହାହେଲି। ହେଲା ଯେହେତୁ ମାଆଙ୍କର ଦିହ ଖରାପ ନା ସବୁବେଳେ ମାଆଙ୍କର ଡାଇବେଟିସ ଫାଇବେଟିସ ସବୁବେଳେ। ରୋଗ ଦେହ ଖରାପ ସବୁବେଳେ, ଆଉ ହଠାତ୍ କିନା ସବୁ ଝିଅ ପଳେଇଲେ ମା ହ୍ୟାଣ୍ଡେଲ କରିପାରିବେନି। ସେଥିପାଇଁ ମୋ ପାଇଁ ବାହାଘର ଆସିଲେ ବି ମୋ ମା ମନା କରନ୍ତି, କି ମୁଁ ପାରିବିନି ସେଠୁ ତାପରେ ବାଧ୍ୟ ହେଇକି ଭଲ ପ୍ରସ୍ତାବ ଆସିଲା ପରେ କଲେ। ନହେଲେ ତଥାପି ମାଆଙ୍କର ଇଚ୍ଛା ନଥିଲା, ସବୁବେଳେ ଦିହ ଖରାପ ନା ମେନ୍ ମୁଁ ବାହା ହେଇଗଲି ଭାଇ ବି ବାହା ହେଇନଥିଲେ। ଭାଇସିନା ଏବେ ବାହା ହେଲେ ଆଉ ସେଥିପାଇଁ ମୁଁ ଘରେ ମା ରାଜି ହୁଅନ୍ତିନି ଯେ ସେ କହନ୍ତି ଆଉ ଝିଅକୁ ସତେଇଶ ବର୍ଷ ହଉ ପଛେ ବାହା ହ ଏବେ ବାହାଘର କରିବିନି। ଭଲ ବାହାଘର ପ୍ରସ୍ତାବ ଆସିଲା ପରେ ମା ବାହାଘର କଲେ। ମାଆ ସବୁବେଳେ ଦେହ ଖରାପ ଡାଇବେଟିସ୍ ଇନ୍ସୁଲିନ ଦି ଟାଇମ୍ ନିଅନ୍ତି।
ହଁ ହଁ ହଁ ହଉ ତାହେଲେ
ହଁ ହଁ ହଁ ମୁଁ ପରେ କରିବି ହଁ ମୁଁ ପରେ କରିବି ରଖୁଛି।
ହଁ। ହୁଁ।